ହୋଇ ଯାଇ
ଏଇ- ଇଏ କରୁଥିଲି ଆ ସେ ଡ୍ରେସ ହେରିକା ଭାଙ୍ଗୁଥିଲି।
ହେଲେ ଆଜି କେତେଟା କଲ କରିପାର
ହଁ।
ତମକୁ କେତେଟା କଲ କରିପାରିବି?
ଯେତେଟା ଆ କର କିଛି ନାଇଁଁ
ଛଅ
ହଁ ଛଅଟା ଇଏ କର ଆମ ଘର ଫୋନ କରିଦେମି ଆଉ
ହଁ ତ କଲୁ ସବୁ
ହୁଁ। ହଁ ନା ନା ଆରି ଅଧେ ଅଛ
ଆଲେ ଘରଟୁ କେତଳ ବାହାର
ଶୁଭୁନି।
ଘରଠୁ କେତେବେଳେ ବାହାରକୁ ଯଛି
ଖ ଘରେ ବୋଧେ ଦିଟା
ହଁ।
ବାପା ଯିବେ ସେଇଆ ପାଇଁ ରଇଟା, ଟା ସୁ
ହ୍ୟାଲୋ।
ହଲୋ।
ଘରଠୁ କେତେବେଳେ ବାହାରିବ ଘରଠୁ କେତେବେଳେ ବାହାରିବ ବଲଛି?
ହ୍ୟାଲୋ।
ହଁ ହ୍ୟାଲୋ।
ହଁ। ଏ ଘର ଭିତରେ ନେଟୱାର୍କ ନାହିଁ। ମୁଁ କହିଲି ଦିଟା ରେ ବାହାରମି।
ଦିଟାରେ ବାହାରିଲେ ସେଠି କେତେବେଳେ ପ
ବସ୍ ଅଛି ଛଅଟାରେ ଛଅଟା ପନ୍ଦରରେ ଛାଡିବୁ କହିଲେ ହଁ ଯାଇି ସେ ଭିତରେ ପହଞ୍ଚ କେ ଜାଣି ମୁଁ ଯାଣିନେ ମାନେ ସକାଳେ କହିଛନ୍ତି, ସାଢେ ଛଅ ରୁ ସାତ ଭିତରେ
ହୁଁ। ନାଇଁ ଯେ ତୁ ଦିଇଟା ବେଳେ ବାହାରିଲେ ସେଠିକି କେତେଟା ବ ପହଞ୍ଚିବୁଛ?
ହଁ ସେଠି ଯାଲେ ତିନି ଘଣ୍ଟା ଲାଗିବ ସା ଚାରିଟା ପଇଁଚାଳିଶ ଭିତରେ।
ଟ୍ରେନ କେ ବସ୍ କେବେଳେ ଅଛି,
ହୁଁ। କାଲି ଫୋନ କରିଥିଲି, କହିଲେ ଅନଲାଇନ ପଠା ମୁଁ କହିଲି ଅନଲାଇନ କଣ କହିଲେ ତମେ ଯଦି ନ ଆସିବ କିଏ, ଜାଣେ କଣ ଗ୍ୟାରେଣ୍ଟି ଅଛି ମୁଁ କହିଲି ହଷ୍ଟେଲ ଯିମି ଆଉ ଆଉ ଚିମ ନା। କଲେ କିଏ ଜାଣେ, ସେଇ ବସ୍ କଣ୍ଡକ୍ଟର। ମୁଁ କହିଲି ସବୁବେଳେ ଯାଉଛି ଆଉ ଜମିିନି ଆଉ କହିଲି କହିଲେ ହଉ ମୁଁ ଟିକେଟ କରଛି ଅନଲାଇନ ତାପରେ ଦି ନମ୍ବର କହିଲ ମୁଁ କହିଲି ଆ କେତେ ଟଙ୍କା କହିଲ, ହଜ ଟଙ୍କା ପଠା ମୁ କିଲ ହଜ ଟଙ୍କାଙ୍କ ପାଇଁ ଆଠଶହ ପଚାଶ ପନିଅ କହିଲା ନା ପେଟ୍ରୋଲ ଆରିକା ବଢୁଛି ସେଥିାଇଁ ମଜ ହଉ ବାପାଙ୍କୁ କହିଲେ ବାପା କହିଲେ, ହଁ ପେଟ୍ରୋଲ ଡାରଆ ବଢିଛି ସେଇଥିପାଇଁ।
ହଁ ହୋ।
ସେ ଖାଇ ବାଟ ପିଏ ବାଟ ତୋରଛ।
ହଁ।
ଖାଇବାଟ ପିଇବାଟ ଧର ସବୁ ବୁଲଛ
ସବୁ ରଖିଛି ଯେ ଏଇ ପଶେଇନି କିଛି ପଶେଇନି ଚାବି ହେରିକା ସବୁ ଇଏ କରୁଛି ଆମ ପୁଅ ତାର ସେ ବ୍ୟାଗକୁ ଥରେ ଦିନେ ନେଇକି ଯାଇଛି, କମ୍ପ୍ୟୁଟର ତାର କଣ ଗୋଟେ ଚେନ୍ ଫଲସ ହେଇଗଲା ବୋଲି ମୋ ବ୍ୟାଗ ଥରେ ନେଇକି ଯାଇଥିଲା, ସେ ପୁରା ନାସ୍ନା ବାସ୍ନା କରିଦେଇଛି ଆଉ। ଧୋଇଲେ ସୁକିବନି ଥାଉ ସେ ସେମିତି। ଦିନେ ନେଇକି ଏମିତି ରାଶନା କରୁଛି ସବୁବେଳେ ଆନିଲେ ସେଟା ମାନେ କଲ ହେଲେ ମୋର ମୋର ପନ୍ଦରଟା କଲ ହେଇ ଥିଲା ତାପରେ ପେଟିଏମ୍ ରେ ଦେଖେଇଲା ପେମେଣ୍ଟ ରେ ପେଟିଏମ ରେ ଆଗ ମୁଁ ବି ପେଟିଏମ୍ ପେଟିଏମ୍ କହୁଛି। ସେ ତାପରେ ସେଇଥର ହେଲା ଆମ ପୁଅର ସାତଟା ହେଇଥିଲା ତାର ଦେଖେଇଦେଲା। ମାନେ ମାନେ ସବୁ ଲୋକଙ୍କର ଯୋଉ ଛୁଆଙ୍କର ଯେତେବେଳେ ଦେଖେଇବ ସମସ୍ତଙ୍କର ଦେଖେଇବ। ମୋର କମ୍ପ୍ଲିଟ୍ ହେଇଯାଉ ମୋ ଯଦି ଯେତେବେଳେ ଦେଖେଇବ ମୁଁ ତମକୁ କହିବି ତମର ଆସି ବ ମୋର ଆଉ ଚାରିଟା ଅଛି ଆଜି ଯେମତି ହେଲେ ଫୋନ କରିକି କରିଦେମି ଗଲା ବେଳେ ଆଉ ସେ ଇଏ ଟା କଲୋ ପାୱାର ବ୍ୟାଙ୍କ ଟାରେ ଚାର୍ଜ ବଷେଇଛି
ର ଟିକେ ଥା କିଷ୍ଟା ବୋଲି କହିବି
ର ର ଟିକେ ଥା
କିଏ?
ହେଲେଦିଙ୍କୁ ଜଣ ତ ଛଅ ଥର କଥା ହେଇ ହବନି ହୁଁ ଦିନକୁ ଜଣକ ସହିତ ତ
ଦିନକୁ ତିରିସି ଦିନକୁ ତିରିସି ଟା କରିପାରିବ କିନ୍ତୁ ତିରିଶ ଟା କଲେ ଜଣଙ୍କ ସହିତ ତ ମାନେ ତିରିଶ ଟା ଯୋଉ କଲ ଆସନି ଆସନି କି ସେଇଟା ଯାହାହେଲେ ଛଅ ପାଞ୍ଚ ଜଣ ଙ୍କ ସହିତ ଡିଭାଇଡ କରିକି କଥା କଥା ହବ
ନାଁ ଆଜି ମୁଇଁ ଛଅ ଥର କଥା ବଲି କାଲି ଆଉ କଇପାରିବିନାଇ
ହଁ ସେମିତି ନାହିଁ ମାନେ ତମେ ତିରିସି ଟା କଲ କୁ ଯେମିତିରେ ବି ପାଞ୍ଚ ଜଣଙ୍କ ସହିତ କଥା ହବ ଗୋଟେ କଲ୍ ହଉ ବି ଜଣ ହଉ ବି ଜଣଙ୍କ ସହିତ କିନ୍ତୁ କଥା ହେବାକୁ ପଡିବ ସେଟା ପଚା କାଲି କହିଲି କଣ କେମିତି କରାହବ ସେଇଟା ସେ କହିଲେ କେ କିଛି ନାହିଁ ଆର୍ ଯଦି ପନ୍ଦରଟା କଲ୍ ଏମିତି କମ୍ପ୍ଲିଟ୍ କରିଦେବେ ତାହେଲେ ସେଫରେ ରହିଯିବେ ବୋଲି ମତେ ଓ
ଦେଖିଆ କହିଲି ପାଞ୍ଚଟା ହେଇଯାଇଛି ଆଉ ଦଶଟା କହିଲି ହଉ କହିଲେ କର ବୋଲି ଜିଙ୍କ ସଲଫେଟ କଣ ପାଇଁ ଖାଆନ୍ତି? ଫୁଙ୍କୁଣି ପାଇଁନା କଣ? ହଁ ମୋ ତେ ଏଇଟା ଗୋଟେ କିଏ ଦେଇଥିଲା। ହୁ ସେ ମେଡିକାଲରେ ଦେଖେଇଥିଲି କିଏ ଗୋଟେ ଦେଇଥିଲା ଏରା ହଁ କଣ ପାଇଁ କେୟାଣି ଦେଇଥିଲା ଏଟା ଦେଇଥିଲା ମତେ ଥୁଆ ହେଇଚି ଗୋଟେ ଗୋଟେ ଫଲକି ଏସିଡ଼ ଗୋଟେ ଅଣ୍ଡେନ ସେଟ ଗୋଟେ ଗ୍ୟାସ ଟାବଲେଟ ହେଇନି। ଲିବୁ ସେଟ୍ରିଜିନ ଥଣ୍ଡା ପାଇଁ ବା?
ହୁଁ।
ଥଣ୍ଡା। ମୋର ଏଥର ହଷ୍ଟେଲରେ ଖାଲି ଗୋଟେ ମାସର ପଇସା ଦିଆଯାଇଚି। ମାନେ ଜାନୁଆରୀ ର। ଆଉ କେତେ କେତେ ରେ ଛୁଟି ହେଲା ଏପ୍ରିଲ ଉଁ ଯାନିନି। ମାର୍ଚ୍ଚ ମାର୍ଚ୍ଚ ବାଇଶ ଆଡ଼େ ଛୁଟି ହେଲା ନା?
ଯଦି ଫୋନ କରବେ।
ମାର୍ଚ୍ଚ ବାଇଶି।
ନାଇଁ ଆ କ ମୋଟି ସ୍ୱପ୍ନା କ ମାଗ୍। ମୁଁ ତାଙ୍କର ନମ୍ବର ରଖିନେଇଁ ବିଜାର କରିବେ ବୋଲି
କଲୁରେ ଆଣି ଦେଖ ହୁଁ। ତା ପରେ ତମର ବୋଉ ନମ୍ବର ଦିଅ ତ ତମର ସେଠି ଛଅଟା କରିଦେବେ।
ହୁଁ ହ ଟିକ ରହ ଦେଖୁଛି। ହୁଁ। ବସ ଆମର ପନ୍ଦର ତାରିଖରେ ଛୁଟି ହେଇଥିଲା ନାଇ କଲେଜ ନାଁ ନାଁ ସବୁ ରଖି ଦେଇଛି ଇଏ କରିବି ମାନ ଏଟା କେତେ ମାର୍ଚ୍ଚ ଓ ମାର୍ଚ୍ଚ ଏକୋଇଶି କଣ କହିଲୁ? ହଁ ନେ ଏଇଟା ସବୁ ଲେଖିଛିିବା। ଲେଖିଚୁ ଏରେ ଦୁଇ ଜଣଙ୍କ ବାଠ ପାଇଁ। ତୁ ରଖ ଲୋ ଏଟା ଅଛି ମୋ ପାରେ। ଅଛି ତତେ କାଇଁ କହିମି। ର ମୁଁ ଆର ଥର ଆସେ ତତେ ଦେମି। ହ ଆଉ କଣ ଗାଈ ଦିନେ ଛେଳି ଦିନେ ତୋର କଣ ପାଉଚୁ କଣ କରୁଛୁ। ଆମର ଯୋଉଁ ପନ୍ଦର ତାରିଖ ନା ଏକୋଇଶି ତାରିଖରେ କଲେଜ ଛୁଟି ହେଇଥିଲା। ହ୍ୟାଲୋ।
ଏକୋଇଶ ତାରିଖ।
ଆଉ ଯଉଁ